ହାଲ। ଜୟ ଜନ୍ନାଥ ବନ୍ଧୁ। ଶୁଭ ସକାଳ। ବନ୍ଧୁ କଣ ଚାଲିଚି ଆପଣଙ୍କ ଆଡେ?
ଆମ ଆଡ଼େ ତ ବର୍ଷା ହଉଛି ପ୍ରବଳ! ଆଉ କଣ କରିବା? ସକାଳୁ ବୁଲୁଚୁ ବର୍ଷା ହଉଛି ଆଉ। ଆ ତୁ ବହୁତ କଥାର୍ତା ହେଲା ରଖିଦେବ କଥା। ଆାଇଁ ଟିକେ ବ୍ୟସ୍ତ ଥିଲୁ କଲ୍ କରିନଥିଲୁ, ଆଉ କୁହନ୍ତୁ? ଆଉ କଣ? ଖାଇବେ ଖିଆ ପିଆ ସଇଲାଣି?
ବର୍ଷା ତ ହଉଛି ବନ୍ଧୁ କୁଆରେ ଯାଇ ହଉନି। ଆପଣ ଆସିଲେ କେବେ ସେଆଡୁ ବାହାରୁ ଯାଇଥିଲେ ଯଉ?
ମୁଁ ଆଇିଲିଣି, ସେଇ ଦଶ ପନ୍ଦର ଦିନ ହେଇଯିବ।
ଦଶ ପନ୍ଦର ଦିନ ହେଲା ଆସି ବୁଲିଲେଣି? ହ୍ୟାଲୋ!
ହଁ, ଦ ପନ୍ଦର ଦିନ ହେଇଯିବ ଆଇଲିଣି।
ଆଉ ବନ୍ଧୁ ଆ, ଏ ବର୍ଷ ରଜରେ କୁଆଡେ କୁଆଡେ ଯାଇଥିଲେ?
ରଜରେ କୁଆଡେ ଏଇଠି ବୁଲାବୁଲି ପାଖପାଖି ଜାଗା ସବୁ ବୁଲାବୁଲି କରିିଚୁ, ଉଦୟ ଗିରି, ରତ୍ନ ଗିରି ହେରିକା ଆଉ।
ଆଉ ବନ୍ଧୁ ଆପଣ ଖାଇଥିଲେ କଣ ଆଜି?
ଖାଉଥିଲି ଆମର ଚୁଡା ଚା ହେରିକା ଆଉ।
ଆଉ ବନ୍ଧୁ ଆମେ ତ ରଜରେ ଯାଇଥିଲୁ ବହୁତ୍ ଆଡେ ବୁଲ୍ ଚୁ। ଏ ବର୍ଷ କପିଳାସ ଯାଇଥିଲୁ। ମିନିିକେତନ ଯାଇଥିଲୁ, ଆଉ ଏପଟେ ନୂଆ ମନ୍ଦିର ହେଇଛି ଜଗନ୍ନାଥ ଚଣ୍ଡିଖୋଲ୍ ପାଖେରେ। ସବୁଆଡେ ଯାଇଥିଲୁ ଆମେ। ବୁଲିକି ଆସିଲୁ। ଆଉ କପିଳାଶ ବନ୍ଧୁ ଯାଇଥିଲୁ ବହୁତ୍ ତୁ ମାନେ ହଁ। ବନ୍ଧୁ ଆମେ କପିଳାସ ଯାଇଥିଲୁ ଯେ, ବହୁତ୍ ଆମକୁ ମାନେ ବହୁତ ପାହାଚ୍ ତେରଶହ ବାଉନ ଚଉବନ ପାହାଚ ଆମେ ଚଢି ପାଇଲୁନି। ବହୁତ ଚଢିକି କଷ୍ଟରେ ଗଲୁ ଉପୁରକୁ। ଆଉ ବୁଲିକି ଆସିଲୁ, ଖାଇକି ଆସିଲୁ ଅରୁଆ ଡାଲମା। ବାଟରେ ଥଣ୍ଡା ପିଇଲୁ। ଏମିତି ସବୁ ଖାଇିକି ଖୁଇକିଆସିଲୁ ସନ୍ଧ୍ୟା ହେଇଗଲା।
ହଁ, ତାହେଲେ ଏତେ ଜାଗା ବୁଲି ଯାଇଥିଲୁ। ହୁଁ, ହୁଁ।
ହିନ୍ଦିରେ କଣ?
ଆଉ ତମ ସେଠି କୋଉଠି ବୁଲାୁବୁଲି ଜାଗ ଅଛି?
ହଁ, ବହୁତ ଆଡେ ମଣ୍ଡପ ଅଛି ନଈ କୂଅ ଅଛି। ପୋଲ ଅଛି ଆମର ଏଠି ବହୁତ୍ ଜିନିଷ ଭଲ ଅଛି, ତୁ ଆଜି ବୁଲିବାକୁ ଆସନ୍ତୁ ବନ୍ଧୁ ଆପଣ କେବେ ବୁଲିକି ଯିବେ ଆମ ଏପଟେ? ଆଉ ବନ୍ଧୁ କଣ ଛ ମାଛ ଚାଷ କରିବା କହୁଥିଲେ କଣ କଲେନି କି?
ମାଛ ଚାଷ ଟା ହେଇନି ହବ ଆଉ।
ଆଉ ବନ୍ଧୁ!
ହଁ ବନ୍ଧୁ, କୁହ?
ଆଉ ମାଛ ଚାଷ କରିଦିଆ କହୁଥିଲେ କଣ ହେଲା ଆପଣ କଲେନି କି?
ମାଛ ଚାଷତା ହେଇନି ହବ ଆଉ। ବର୍ଷା ପଗଟା ଟିକେ ଅଛି, ବର୍ଷା ଟିକେ କମିଲେ ହବ ଆଉ। ଆଜି ତ ବର୍ଷ ମାନେ ସକାୁଳୁ ଲାଗିକି ରହିଛି ଛାଡିଆର୍ ନାହିଁ। ଚାରି ପାଞ୍ଚ ଦିନ ହେଲା ଏମିତିିଁ ହଉଛି।
ହଁ, ବଂ ବର୍ଷା ତ ଛାଡୁନି, ଟୋଟାଲ୍ ପାଗ ଚେଞ୍ଜେ।
ହଁ, ପାଗଟା ଯେଁତି କରୁଛି ସାଆ ଥଣ୍ଡା ଜର ହେଇଯାଉଛି।
ଆଜ୍ଞା, ଆଜ୍ଞା। ଆଉ ବନ୍ଧୁ ଏପଟେ ଆପଣଙ୍କର ଯୋଉ ଏପଟେ ଜଲତିଗିରି ଉଦୟଗିରି ରତ୍ନଗିରି ଆପଣ ପଟେ ଘର ପାଖରୁ କେତେ ବାଟା ଆପଣ ଯାଉଛନ୍ତି ବୁଲିବାକୁ?
ହଁ ଆମର ଏଠ ଅଳ୍ପ ବାଟ ଆମେ କେତେ ଥର ବୁଲିବାକୁ ଗଲୁ ଆଉ ତମୁ ତ ଟେ ଦୁଇ ଚାର ଦିନଥରେ ଆମର ଯିବା ଆସିବା।
ଆଜ୍ଞା ଆଜ୍ଞା ବନ୍ଧୁ ଏଇ ତ ଜୀବନ ଆଉ କଣ ଅଛି ଆମେ ତ ରଜରେ ବୁଲି ପାଇଲୁନୁ ଇଆଡେ ଖାଲି ଯାଇଥିଲୁ କପିଳାସ ହେରିକା ବୁଲିକି ଆସିଲୁ ଏପଟ ବି ଯାଇଥିଲୁ ଆପଣ ଏପଟେ ଯାଇଥିଲେ ଏପଟେ କୁଆଡେ ଯାଇଥିଲେ?
ଆମର ଆଡେ ଉଦୟଗିରି ରତ୍ନଗିରି ଆ ନେମାଳ ଯାଇଥିଲୁ। ଆମର ଚଡିଗେଲ ଅଛି ମହାବିନା ମନ୍ଦିର ଆଉ ଗଟେ ନୂଆ ଜଗନ୍ନାଥ ମନ୍ଦିର ବି ଅଛି ସେଠି ବି ଯାଇଥିଲୁ।
ଯାଇଥିଲ ଆଉ ବନ୍ଧୁ ଆଉ ବନ୍ଧୁ ଆଉ କଣ କହୁଥିଲି ମୋ ଯୋଉ ଏପଟେ ଆପଣ ଫସଲ ଫସଲ କଣ ଲାଗିଛି?
ଆମର ଆଡେ ଫସଲ ଏଇଟା ଧାନ ଚାଷ ହବ ଟିକେ ବର୍ଷା ଚାଲିଛି ତ ଧାନ ଚାଷଟା ହେଇନି ହବ ଆଉ।
ଆଉ ପାଣି ତ ବହୁତ ମନ୍ଦ ପାଣି ତ ହେଇଗଲାଣି ତଳି ଫଳି ପକେଇବାକୁ ଆପଣ ପକାନ୍ତୁ ଆପଣ କୀର ପୁରା ଯାଇ ଆଣିବେ ଆପଣ କଣ କରିବେ ଆପଣ ତ ସବୁ କାମ କରନ୍ତି।
ହଁ ଏଇଠ ବର୍ଷା ହେଇଛି ବୋଲି ହଉନି ବର୍ଷା ଟା କମିଲେ ହବ ଆଉ।
ଆଚ୍ଛା ଆଛା ବନ୍ଧୁ ଆପଣଙ୍କର ଯୋଉ ଏପଟେ ଚାଷ ଆପଣ କେତେ କଣ ଧାନ ଆପଣଙ୍କ ଚାଷ ହୁଏ?
ହଁ ତ ଆମ ସବୁ ପ୍ରବଳ ହୁଏ।
ଆପଣଙ୍କ ବାପା ସାଙ୍ଗରେ ଆପଣ ସାହାଯ୍ୟ କରନ୍ତି।
ହୁଁ ନ ସାହାଯ୍ୟ କରିଦେବୁ ସା କରିବା ଦରକାର।
ଆ ଆପଣ ସାହାଯ୍ୟ କରନ୍ତିୁ ଆଉ ବନ୍ଧୁ। ଆଉ କଣ ଆଜି ଆଜିର କଣ ସମାଚାର ଆଜି କଣ ହଉଛି? ଆଇଁଷ ଭଇଁଛ ଆଉ ବର୍ଷା ପାଗରେ।
ତହ ତ କ ହେଇିକ ହବ ଆଉ।
ଆଉ ବନ୍ଧୁ। ଆଉ ଏପଟେ ଯୋଉ ଆପଣଙ୍କର ଚାଷ କଣ ସବୁ ଭଲ ଭଲ ହଉୁଛି ଏପଟେ ଆଖୁ ପାଖୁ ଲାଗୁଛି ନା କଣ?
ଲାଗିନି ଲାଗିବ ଆଉ ଏବେ ଲାଗିନି ସି ନାଇଁ ପ ସିଜ ଲାଗିବ ଆଉ। ହୁଁ ଆଉ ଆପଣ। ହୁଁ ଆଉ ଆପଣ ଯୋଉ ଘର କାମ ହଉଥିଲା ସରିଲାଣି ଘର କାମ?
କଣ କହିଲେ?
ଆପଣ ଯୋଉ ଘର କାମ ହଉଥିଲେ ହେଲେଣି ଘର କାମ?
ହଁ କାମ ତ ଚାଲିଛି ବର୍ଷା ତ ହଉଛି କିଛି କରିହଉନି ଅଧା କାମ ହେଇ ପଡି ଆମର କିଛି କରିହବନି ଆଉ।
ଓହୋ।
ହଁ।
ଆ ବର୍ଷାଟା ହଉଛି ଏମିତି ଲାଗି ରହୁଛି ଆଉ କଣ କରିବା ବର୍ଷା ଏମତି ହଉଛି ସବୁ ଆଉ।
ଆଉ ବନ୍ଧୁ ଆପଣଙ୍କର ତ ଏପଟେ ଯୋଉ ଆପଣଙ୍କର ଅଛି ଯୋଉ ଏଇ ମଣ୍ଡପଟି ଆପଣଙ୍କର ମଣ୍ଡପ କେତେ ଏତେ କଣ ବାହାଘର ହେଲାଣି?
ବାହାଘର ଆମର ଏଇ ଶହେ ଦେଢଶହ ପାଖା ବାହାଘର ହେଲାଣି।
ବନ୍ଧୁ ଆପଣଙ୍କର ସବୁ ସାଙ୍ଗମାନୋନ ସବୁ କଣ କରୁଛନ୍ତି ସବୁ?
ସାଙ୍ଗମାନେ ପଢାପଢି କରୁଛନ୍ତି ଏବେ ଅଛନ୍ତି ଏନସିସି କରୁଛନ୍ତି ସବୁ ପିଲା।
ଆଜ୍ଞା।
ଆଉ ଆପଣଙ୍କ ସାଙ୍ଗମାନେ ସବୁ କଣ କରନ୍ତି?
ମୋ ସାଙ୍ଗ ତ ଅଛନ୍ତି ଗୋଟେ ମଦ ଦୋକାନ ଅଛନ୍ତି ଆଉ ଜଣେ ଅଛନ୍ତି ଗୋଟେ ଡିଷ୍ଟ୍ରିକ୍ଟ ଜଜ୍ ଅଛି ଆଉ ଗୋଟେ ଆଇଆଇ ସ ଅଛି ମାରେ। ଏସବୁ ଅଛନ୍ତି।
ହଉ ହ।
ଆଜ୍ଞା।
ହଁ ରୁହନ୍ତୁ ଜୁଆଡେ ହେଲେ ଆପଣ କଣ କରନ୍ତି?
ମୁଁ ତ ଆଜ୍ଞା ଘରେ ଅଛି ମୁଁ ତ କୁଆଡେ ଯାଇନି ବର୍ଷା ହଉଛି ଆଉ କୁଆଡେ ତ ଯାଇ ହଉନି ଏବେ ମୋ ଘରେ ଅ ଛି ଏଇନା ଘର କାମ କରୁଛି ଆଉ।
ଓହୋ ଘର କାମ ଟିକେ କରନ୍ତୁ ଘର କାମରେ ବି ହାତ ଉଠେଇବା ଭଲ ଘର ଲୋକ କାହା ହେଇରାଣ କାହିଁ ହେବେ ହୁଁ ହୁଁ
ହଁ ବନ୍ଧୁ ବର୍ଷା ତ ହଉଛି ଘରେ କିଛି କାମ କରିହଉନି ନା ଏ ଯୋଉ ଖାଲ ଆମର ପାଣି ପାଣି ପଶେଇଗଲାଣି ଘର କାମ ଅଧା ହେଇଛି କାମ କରିବନି ସବୁ ଅଛୁ ଘରେ।
ମୋର ଏଇଠି ଗୋଟେ ପୋଲ ହେଇଥିଲା। ପୋଲ ଜରେ କେତେ ସୁବିଧା ହଉଛି ଯିବା ଆସିବା।
ପୋଲୋ ଦ୍ୱାର ପୋଲୋ ଦ୍ୱାର ବୋହୁତ ସୁବିଧା ଅଛି ଆପଣ ମେଡିକାଲ ଯାଇପାରୁଛନ୍ତି ନୂଆଟ କଲେଜ ବି ଯାଇପାରୁଛନ୍ତି। ଆପଣ ପୋଲ ଦ୍ଵାରା ବହୁତ ସୁବିଧା ହେଇଗଲା।
ହଁ ବା ପୋଲଟା କୁହ ନା ହଇରାଣ
କଣ କହିଲେ ବନ୍ଧୁ? ହ୍ୟାଲୋ ବନ୍ଧୁ।
ହଁ ଆଜ୍ଞା କୁହନ୍ତୁ।
କଣ ବନ୍ଦୁ କଣ ରହିଗଲେ କିଛି କହୁନାହାନ୍ତି?
ଆଉ ଆପଣଙ୍କ ଘରେ ସବୁ କଣ କରୁଛନ୍ତି?
ଘରେ ସବୁ ଭଲ ଅଛନ୍ତି ସବୁ ରୋଷେଇଫଷେଇ ଚାଲିଛି ଘରେ ସବୁ ବଛନ୍ତି ସମସ୍ତେ ଅଛନ୍ତି ଘରେ। ଆଉ ଆପଣ ଦେହ ତ ଭଲ ଅଛି ଥଣ୍ଡା ଟିକେ ଏବେ ଚେଞ୍ଜ ହେଇ ପାାଗ ଚେଞ୍ଜ ହେଲା ଟିକେ ଥଣ୍ଡା ଫଣ୍ଡା ହେଇଯାଇଛି। ଟିକେ ଭଲ ଲାଗୁନି ଦେହ ହାତ ଆଉ।
ଆ ମତେ ବି ଥଣ୍ଡା ହେଯାଇଛି ପାଗଟା ସିଜନ୍ ଟା ଚେଞ୍ଜ ହେଲା ଯଉ ସେ ଲାଗି ଥଣ୍ଡା ଫଣ୍ଡା ଏଇଣା ସମ ପ୍ରାୟ ଲୋକ ଥଣ୍ଡା ହେଇଯାଇଛି ଥଣ୍ଡା ଜର ହଉଛ ଆଉ।
ବନ୍ଧୁ ଆପଣଙ୍କ ଦୋଳ ହୁଏ ଆପଣ କେବେ ଦୋଳ ମେଲଣ ହୁଏ ଆପଣ କଣ ହୁଏ ଏପଟେ
ଦୋଳ ମେଳଣ ହୁଏ ଚାରି ଆଡୁ ଗାଁର ବିଭିହାନ ଆସେ ଠାକୁର ବୁଲାବୁଲି କରନ୍ତି। ମଜାମସ୍ତି କରନ୍ତି ଦୋକାନ ଫୋକାନ ପଡ଼େ। ସବୁ ଲୋକ ବୁଲାବୁଲି କରନ୍ତି ଆମର ଏଠି ମାଇକି ଫାଇକି ବାଜେ ଲାଚନ୍ତି ଛୁଆ।
ଆଚ୍ଛା ଆଚ୍ଛା ଆପଣ ତ ଏତେ କଥା ସବୁ ଆପଣ ହୁଏ ଆପଣ ଆମ କୁ କାହିଁ ଆମ କୁ କାହିଁ ନିମନ୍ତଣ କରୁନାହାନ୍ତି।
ଆଉ ଏଠର ଆପଣଙ୍କୁ କହିବେ ଆପଣ ଆସିବେ ଆଉ।
ହଁ ମୁଁ ତ ଆପଣଙ୍କ ଆମର ତ ନୂଆ ମାନେ ଇଏ କଥାବାର୍ତ୍ତା ହବା ନୂଆ ତ। କିଛି ଫାଷ୍ଟ ରୁ କହିନାହାନ୍ତି କହିବା ପଥର। କଣ୍ଟା ଆ ଆମରୋ ମୋ କଣ୍ଟାକ୍ଟ ତ ନଥିଲେ ଏଥର କଣ୍ଟାଟର ଆମର ଆସିଲେ ଆମକୁ ଜଣେଇବେ ଆଉ ଆମେ ନିଶ୍ଚୟେ ଆସିବୁ।
ଆଜ୍ଞା ଆଜ୍ଞା ଆଜ୍ା ତ ଜଣେଇବା ଆପଣ ଆସିବେ ଆଉ।
ଆଜ୍ଞା ଆଜ୍ଞା ଆଉ ବନ୍ଧୁ ଆଉପଟେ ପଟେ ଛେଳି ଚାଷ କରୁଛନ୍ତି ଆପଣ କୁଆଡେ ମୁଁ ଶୁଣିଲି।
ଛେଳି ଚାଷ ଆମର ଅଛି, କୁକୁଡା ଚାଷ ବି ଅଛି, ମାଛ ଚାଷ ଟା ହବ ଏ ବର୍ଷ ସେଟା ହଉଛି ବୋଲି ମାଛ ଚାଷା ଟା ହେଇନି।
ଆପଣ ତାହେଲେ ସବୁ ଚାଷ କରୁଛନ୍ତି ମାଛ, କୁକୁଡା ଆଉ ଛେଳି ସବୁ ଚାଷ କରୁଛନ୍ତି।
ହୁଁ ସବୁ ଚାଷ ହଉଛି ଆମର ଏଠି।
ଓହୋ ବନ୍ଧୁ ଆପଣ ଆମକୁ କିଛି କୁକୁଡା ଫୁକୁଡା ଖାଇବେ ଆପ ଆମକୁ କିଛି ଦେବେ। ଆମେ ତ କିଛି ଆଇଁଷ ଖାଇଁଷ ଖାଉନୁ ଆମ
ଆସନ୍ତୁ କେଜି ଆସନ୍ତୁ କେବେ ନେଇକି ଯିବେ।
ହଁ କେବେ ଆମକୁ ଆପଣ ଡାକିଲେ ସିନା ଆମେ ଆ ଯିବୁ ଆପଣଙ୍କ ଏରିଆକୁ ଆପଣନତ କହୁନାହାନ୍ତି କିଛି ନା।
କହିବା ଆପଣ ଆସିବେ ଆଉ
ହଁ ବନ୍ଧୁ ଆଉ କଣ କହୁଥିଲେ ଆପଣଙ୍କର ଆଜି କଣ କରିବ ତୁ ପାଗ ବିଷୟରେ ଆସି କଣ ଆଜି ଖାଇବା ପିଇବା ହଉଛି?
ଆଗସ ତ ଜାଣୁ ଘରକୁ ଘ ଜଣା ପଡିବ କଣ ହେଇଛି କଣ ନାାଇଁ ଆଉ
ଆ୍ ବନ୍ଧୁ ଟିକେ କ ବନ୍ଧୁ ଟିକେ କସ୍ତୁରୀ ଛୁତୁଆ ଖାଆନ୍ତୁ ଭଲ ହବ।
ହୁଁ
ଛତୁଆଟା ଭଲ ରହୁଛି ଭଲ ମିଠା ଅଛି ସତ
ମୋଟା ଅଂଶ ରହିଛି ତ ଛତୁଟା ବି ଭଲ ଜିନିଷଟା
ହଁ ବହୁତ ଭଲ ଜିନିଷ ଟା।
ଆଉ ପଖାଳ ଆପଣ ଟିକେ ଟିକେ ଖାଆନ୍ତୁ ପଖାଳ ଖାଇଲେ ଥଣ୍ଡା ରହିବ ମୁଣ୍ଡ ମୁଣ୍ଡ ରହିବ ପେଟ।
ଆଚ୍ଛା ଆଚ୍ଛା ଆ ଥଣ୍ଡା ଆମେ ତ ପଖାଳ ବି ଖାଉଛୁ ନା ସବୁ ଖାଉଛୁ ଆପଣ ଆଉ କେତେ କଣ କହିବୁ? ଆଉ ତ ଚାଲିଛି ଆଉ ଅଧୁରା କଣ କହ ହଁ
ପଖାଳଟା ଟିକେ ଖାଇବା ପଖାଳଟା ଦେହ ପାଇଁ ଭଲ।
ଆଜ୍ଞା
ଆଉ ଆପଣ ବାପା ମା ଦେହ କଣ ଭଲ
ହଁ ହଁ ଭଲ ଭଲ ଅଛି।
ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଅଛନ୍ତି ସମସ୍ତେ ଅଛନ୍ତି ସମସ୍ତେ ଭାଇ ଭଉଣୀ ସମସ୍ତେ ଅଛନ୍ତି ହଉ
ଓହୋ ଆପଣଙ୍କ ଭାଇ ବଡ ନା ସାନ
କଣ କହିଲେ?
ଆମ ବଡ ଭାଇ ନା ସାନ ଭାଇ? ହ୍ୟାଲୋ ଆପଣ ବଡ଼ ଭାଇ ନା ସାନ ଭାଇ ଅଛନ୍ତି?
ଅଛନ୍ତି ବଡ ଭାଇ ଅଛନ୍ତି ଭାଇ ଅଛନ୍ତି ଭଉଣୀ ଅଛନ୍ତି। ଭାଇ ଜଣେ ଅଛନ୍ତି ଗୋଟେ କମ୍ପାନୀରେ ଅଛନ୍ତି ଛୋଟ କମ୍ପାନୀରେ ଅଛନ୍ତି।
ଓହୋ ହଉ ହଉ ଆପଣ କଣ କରନ୍ତି?
ମୁଁ ତ ଘରେ ଅଛି ମୁଁ ତ କୁଆଡେ ଯାଇନି ବନ୍ଧୁ ଘରେ ଏଇନେ ବର୍ଷସାରା ଘରେ ଅଛି। ମୁଁ ତ ଗୋଟେ ଚାକିରି କରିଥିଲି ଗୋଟେ କମ୍ପାନୀରେ ଗୋଟେ ଛୋଟ କମ୍ପାନୀରେ ଥିଲି ଏଇନା ଆମ କାମ ଟିକେ ବନ୍ଦ ଅଛି ଆମେ କିଏ ଘରେ ଅଛୁ ବେ ଆଜ୍ଞା
ଆଉ ଦେଖିକି କୋଉଠି ଗୋଟେ ରୁହୁନ୍ତୁ ଆଉ ଘରେ ବସିଲେ କଣ ହବ?
ହଁ ନାଇଁ ଘରେ ତ ବସା ହଉନି କାମ ତ ଅଛି ପ୍ରବଳ କିନ୍ତୁ ବର୍ଷା ସକାସେ କୁଆଡେ ଯାଇ ହଉନି। ଆଉ ବର୍ଷା ଛାଡିଲେ ନିଶ୍ଚୟ ଆମେ କୋଉଠି ଯାଇ ରହିବୁ ନା।
ଓହୋ ଆପଣ ସାର ଗଛ ଫଛ ଲଗା ହୁଏ ଖରାଦିନେ?
ହଁ ଗଛ ତ ଆମର ଏ ବନ୍ଧକରେ ଆମର ବହୁତ ଗଛ ଜଣେ ଲଗାନ୍ତି ହାଁ ଜଣେ ସାର୍ ଅଛନ୍ତି ସେ ବହୁତ ଗଛ ଲଗେଇଛନ୍ତି ଆମ ବହୁତ ସିଏ କରିଛ ଲଗେଇଛନ୍ତି। ଆମେ ତାଙ୍କ ସହିତ ବହୁତ ସାହାଯ୍ୟ କରୁଛୁ ସେବି ବହୁ ବହୁତ ଗଛ ଲଗେଇଛନ୍ତି ଆମ ରୋଡ କଡରେ
ହଁ ଆମର ବି ଏଠି ଲାଗେ ବହୁତ ଲାଗେ କଥାବ ସେଗୁଡାକ ଲାଗିଲେ ଭଲ କାରଣ ଖରାଦିନେ ନା
ହଁ ହଁ ବହୁତ୍ ଗଛ ଲଗାନ୍ତୁ ଖରାଦିନ ପାଇଁ ବହୁତ ଇଏ ସୁବିଧା ହବ। ଗରମ ଯୋଉ ହଉଛି ନା ଆଉ ପବନ ଫବନ ଖାଇବେ ଆପଣ ବହୁତ ଭଲ ଲାଗିବ।
ହଁ ଖରା ଦିନ ହେଇଛି ନା ଖରା ଖରା ଦିନେ ଟିକେ ଥଣ୍ଡା ଲାଗିବ ଗଛ ଫଛ ଲଗେଇଲେ।
ଆଜ୍ଞା ଆଜ୍ଞା
ଆ ଗାଡି ତ ଚାଲିଛି ଏମିତି ଖରାପ ଇଏ କରୁଛି ଆଉ ପରିବେଶ ପ୍ରଦୂଷଣ
ହଁ ଆଜ୍ଞା ଆଉ ବନ୍ଧୁ ରଖୁଚି ଜୟ ଜଗନ୍ନାଥ ଆମେ ଟିକେ କାମ ଅଛି ଆମେ ଟିକେ ଆସୁଚୁ ବନ୍ଧୁ ରଖୁଚି ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ